ଆପଣ? ନା ଖାଇକି ଆଇିଲି ବା ଏଇ ଏବେ ଏଇ ତାଳରେ ବସଛି।
ଏହା କଣ ଖାଇଚ?
ଏ ବସିଛି, ମୋବାଇଲରେ ଦେଖୁଥିଲି ତମକୁ କଲ କଲି।
ଆଉ ତେମେ ଖାଇଥିଲ କଣ?
ଏଇ ଭାତ, ଡାଲି, ଦଳାଦଳି, କାକୁଡି, ପନିରି ଏଗୁରା ଖାଇକି ଆଇଥିଲି ଆଉ। ତାପରେ
ପୂର୍ବରୁ କଣ ଖାଇଥିଲ?
ଏ ଯୋଉ ସକାଳେ ଯାଇଥିଲି ଲାଷ୍ଟ ଯାଇଥିଲି ଖାଇକିରି କଣ କହିଲେ ମୁଁ ଗୋଟେ ସ୍କୁ ପ୍ରୋଟିନ୍ ଖାଇଥିଲି, ତାପରେ ମୁଁ ଖାଇଥିଲି ଥିଲି ଓଟ୍ସ ଖାଇଥଲି, ତାପରେ ଖାଇଥିଲି କ୍ଷୀର ଖାଇଥିଲି, ତା ଏ ଆଇଥିଲି ପଖାଳ ଖାଇଥିଲି ତାପରେ ବ୍ରେଡ଼ ଆଉ ଅଣ୍ଡା ଖାଇଥିଲି ସେଇରା କରି ଖାଇଥିଲି। ଆ ତମେ କଣ ଖାଇଥିଲ?
ହଁ ମୁଁ ତ ସେଇ ଯାହା ଖାଇଥିଲି ତମେ ସେୟା ଆଉ।
ହୁଁ।
ଆଉ
ତମେ କୁଆଡେ ଯିବା ଆସିବା କରିବ ବୋଲି କହୁଥିଲ, କୁଆଡେ ଗୋଟେ ଯିବ ବୋଲି କହୁଥିଲ?
ହଁ ବୁଲିବାକୁ କହୁଥିଲି, ବୁଲିବାକୁ ପାଗ ଟା ଠିକ ନାହିଁ। ଏବେ ବାହାରିଥିନୁ ଚାହା ପିଇଆକୁ, କହିନୁ ବର୍ଷା ପକଉଚି କଣ କରିବୁ?
ଆଜ୍ଞା। ଭାବୁଛିି ଟିକେ ବର୍ଷା ଫର୍ଷା ପକଉଚି ଟିକେ ଚା
ଓହୋ। ଥଣ୍ଡା ପାଗରେ ଚା ପିଇବାକୁ ଯିବେ ଆଉ, ବଢିଆ ଆଉ।
ହ୍ୟାଲୋ। ହ୍ୟାଲୋ। ହଁ। କଣ କରୁଚନ୍ତି ଆପଣ? ଓହୋ। ହଉ ମୁଁ ଗୋଟେ ଗପ କହୁଛି ଶୁଣ। ଦିନେ ଗୋଟେ ଗଛଟେ ଥିଲା, ନଈ କୂଳରେ। ସେ ଗଛରେ ଜାମୁକୋଳି ଫଳେଇ। ସେ ଗଛରେ ଗୋଟେ ମାଙ୍କଡ଼ଟେ ରହୁଥିଲା। ସିଏ ନଈରୁୁ ଦିନେ କୁମ୍ଭୀର ଆସିକି କହ କହିଲା ମତେ ଦିଟା ଜାମୁ
ସେଇଆ
ସେଉଠୁ କୁମ୍ଭୀର ଖାଇଲା, ଆଉ କିଛିଟା ତା ସ୍ତ୍ରୀ ନାଗି ନେଲା। ସେଉଠୁ ତା ସ୍ତ୍ରୀ କହିଲା ସେ ଜାମୁ କୋଳିଗୁରା ଏତେ ସୁୁଆଦିଆ ମାଙ୍କଡ ଯଦି ତାଙ୍କୁ କହିଚି ମାଙ୍କଡ ଜାମୁ କୋଳି ଓ ଦିଟା ହଲ ଏତେ ସୁଆଦିଆ ହେଇଥିବ ସେଉଠୁ କଣ ହେଲା ନା ନାଇ ଯୋଉ କୁମ୍ଭୀର ଗଲା ନାଁ ନା କଡକତି କହିଲା ଆଉ ଆମ ଘରେ ଯଦି ନିମନ୍ତ ହେଇଚି। ଆ ମୁ
ଆଜ୍ଞା ଏ ତ ଅୁଛ ଭଡି
ଆମ ଘରେ ଆଜି ନିମନ୍ତ ହେଇଛି ଆଉ ଖାଇବ ଆସ।
ଆଜ୍ଞା।
ସେଇଠୁ କୁମ୍ଭୀର ନେଇଗଲା ମାଙ୍କଡକୁ ତା ପିଠିରେ ବସେଇକି। ଯେମିତି ମ ନଇମଝିରେ ହେଇଛି କୁମ୍ଭୀର କହିଲା ମୋ ସ୍ତ୍ରୀ କହିଛି କି ଇ ତମ ଜାମୁ କୋଳି
ସେବୁଠୁ କଣ ହେଲା ନା। ସେଉଠୁ କଣ ହେଲା ନା କୁମ୍ଭୀର ତାକୁ ନେଇକି ଗଲା କହିଲା ମାକଡ ହ ହ
ଆଜ୍ଞା ଆଜ୍ଞା।
ମାଙ୍କଡ କହିଲା ମୁଁ ଜାମୁ କୋଳି ଦିଟା ତ ଛାଡି ଦେଇକି ପଳେଇ ଆଇଚି ଗଛ ଉପରେ। ଆଉ ମୁଁ କଣ କରିବି। ସେଇଠୁ ଉ ମାଙ୍କଡ କଣ କଲା ନା ଯୋଉ କୁମ୍ଭୀର କଣ କଲା ତାକୁ ଗଛ କତିକି ନେଲା।
ଆଜ୍ଞା।
ଆଉ କୁମ୍ଭୀ ମାଙ୍କଡ ଗଛ ଉପରକୁ ଡେଇଁ ପଇଲା। କହିଲା ଜାମୁ କୋଳି ଦିଟା ଜାଙ୍କ ତ ଗଛ ଉପରେ କିଏ ରହିବେ ତା ପାଖରେ ଥାଏ ନା ଆଉ।
ଆଜ୍ଞା ଆଞା।
ଆଜ୍ଞା ଆପଣ ମୋତେ ଗପ କହୁନାଁହାନ୍ତି।
ଆଜ୍ଞା।
ଆପଣ ଗୋଟେ ଗପ କୁହନ୍ତୁ।
ହଁ ଆଜ୍ଞା ଧୀରେ ଗୋଟେ ଜଙ୍ଗଲ କୁ ଗୋଟେ ଜଙ୍ଗଲ କୁ ପିଲାଇ ହଁ ଦରତ ଯେହେତୁ ସେଠି ଗୋଟେ ଜଙ୍ଗଲ ଥିଲା ଜଙ୍ଗଲ ସେପଟେ ଜଙ୍ଗଲ ସେପ ଆଉ ଗୋଟେ ଗାଁ। ସେ ଗାଁ ସେ ଗାଁରେ ଭୋଜି ହଉଥିଲା
ଆଜ୍ଞା
ସେ ଗାଁଲୋକ ଏପଟକୁ ଆଇଥିଲେ ଲୋକଙ୍କୁ ଡାକିବାକୁ ଯେହେତୁ ତମେ ଖାଇବାପାଇଁ ଯିବ।
ଆଜ୍ଞା। ଆଜ୍ଞା।
ଆ ହା ହେଠୁ କଣ ହେଇଛି ନା। ସେଇଠୁ।
ହଁ
ରାତିରେ ଏ ଗାଁ ଲୋକ ଗାଁରେ କି ଅଛନ୍ତି ଭୋଜି ଖାଇବାକୁ
ଆଜ୍ଞା
ଯେହେତୁ ଭୋଜି ଖାଇବାକୁ ସେ ଗଲେ ଭୋଜି ଖାଇବାକୁ ଯୋଉ ଯାଇଥିଲେ ସେଠି କଣ ହେଇଛି ନା ସେଠି ବି ସେ ଭୋଜି ଖାଇଲେ ଭାତ ହେଇଥିଲା ଡାଲି ହେଇଥିଲା ଘାଣ୍ଟ ହେଇଥିଲା ପନିରି ହେଇଥିଲା ଆଉ ଚିକେନ ହେଇଥିଲା
ଏଆଁ
ମାଛ ହେଇଥିଲା ଏଇଗୁଡା ଖାଇବାକୁ ହେଇଛି ଆଉ ଗୋଟେ ବାହାଘର ଥିଲା ନା ସେଇଥିପାଇଁ ଏଇଭଳିଆ ଆଇଟମ ଖାଇବାକୁ ହେଇଥିଲା
ବାହା କରରୁ
ହଁ କୁହ କୁହ
ଆମେ ଯାଇଥିଲୁ ଏଇ ପର ଦିନ ଗୋଟେ ଭାଇଙ୍କର ବାହାଘର ଥିଲା
ଆୟଞା ଆଜ୍ଞା
ସେଉଠୁ ଆମେ ସବୁ ଯାଇଥିଲୁ ଗାଡି କରିକିନା ମୋ ମାମା ବାପା ଦିଦି ସମସ୍ତେ ଯାଇଥିଲୁ ହ ଖୁବ ସୁନ୍ଦର ଭାବେ ବାହାଘର ଟା ହେଇଥିଲା ଟେଣ୍ଟ ମର ହେଇଥିଲା କିନ୍ତୁ ବର୍ଷା ଟା ସବୁ ଖରାପ ସେଇଠୁ ଆଜ୍ଞା ସନ୍ଧ୍ୟାବେଳେ ବର୍ଷା ହେଲା ସେଉଠୁ ଆମେ କଣ କଲୁ ନା ରହିଗଲୁ ଟିକେ ସାଙ୍ଗ ଘରେ ତାପରେ ରାତିକୁ ଖାଇବାକୁ ଗଲୁ ଖାଇଟେ ଭାତ ଡାଲି ମଟର ପନିର ଚିକେନ୍ ଚିଲ୍ଲି ଚିକେନ୍ ଆବ ଆମର କୋବି ରସା ଆମର ଆଇସ୍କ୍ରିମ ଗୁପଚୁପ ସବୁ ପ୍ରକାର ଖାଇଆଥିଲା ଖାଇବା ଟା ବଢିଆ ସୁଆଦିଆ ହେଇଥିଲା ଆଉ ବହୁତ ଲୋକ ଆସିଥିଲେ ଆମେ ଖୁବ ମଜା ମସ୍ତି କଲୁ
ଆଜ୍ଞା
ଆଉ ତା ପରଦିନ ଆମର ଆମେ ଗଲୁ ଟିକେ ବୁଲିବାକୁ ପେଲୁ ଭୁବନେଶ୍ଵର ଟର ପାର୍କ
ଆଜ୍ଞା
ଆଜ୍ଞା ସେଠିକି ଆମେ ଯାଇଥିଲୁ ଟିକେ ବୁଲିଲୁ ସେଠି ବହୁତ ଦୁଡ ଦୋଳି ଥିଲା ପାନ ଥିଲା ପିଠା ଥିଲା ମିଠା ଥିଲା ସବୁ ଥିଲା ବହୁତ ଲୋକ ଆସିଥିଲେ ତ କ ବହୁତ ଲୋକ ଆସିଥିଲେ ଆଉ ଆମେ ସବୁ ବୁଲିଲୁ ଛେଳିରୁ ଦୌଡି ହତ୍ୟା ସବୁ ଗଟେ ସେଇଠୁ ଆମେ ଗଲୁ ପୁରୀ କ
ଆଜ୍ଞା
ବି ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିବାକୁ ଯାଇଛୁ ଜଣେ ଭାଇଟି ଆସିଥିଲେି
ଆଜ୍ଞା
ସେଇଠୁ ଆମେ ଗଲୁ ଦର୍ଶନ କଲୁ ପୁରୀ ଗଜା କିଣିଲୁ ତାପରେ ରେ ଆମର ଜଗାଙ୍କ ଦର୍ଶନ କରିକି ଆସିବୁ
ଆଜ୍ଞା।
ଅଶୀ ସାର କି? ତାପରେ ତାପ ଦିନ ଥିଲା ଶେଷତ ସାଙ୍ଗ ମାନଙ୍କ ସାଙ୍ଗରେ ସବୁ ଯାଇ ଥିଲୁ ବୁଲିିବାକୁ ଯାଇଥିଲୁ ଆମର କଡମଧୁପୁର। ସେଠି ଆମେ ଗଲୁ ସେଠି ଆମେ ପାନ ଖାଇଲୁ
ଆଜ୍ଞା।
ଆ ଆଉ ଗୋଟେ ମଠଟେ ଥିଲା ସେଠି ବଢିଆ ମଠଟେ ଅଛି ବୁଢୀଆକୁ ମଠରେ ସବୁ ବାବାଜୀ ମାନେ ଥିଲେ ଠାକୁର ଥିଲେ ଶିବ ଠାକୁର ଆଉ ଆଉ କଣ ଏଇଆ ଆଉ। ଆଉ ଆପଣ ଆଜି କଣ କରୁଥିଲେ?
ଜି କିଛିି କରିନେଇ, କିଜି ଗୁଲାବ ଗଛି
ଆଜ୍ଞା।
ସେଇିଲ କରି ଯାଇଥିଲି ଫାଷ୍ଟ ସକାଳୁ ଉଠିଲି ବ୍ରସ୍ କଲି, ବ୍ରସ୍ କଲା ପରେ ପହଞ୍ଚିବେ ତାପରେ ମୁଁ କହି
ଆଜ୍ଞା।
ଜିମ୍ ଗଲି ଟିକେ ମାର୍କଉ କଲି ଯେହେତୁ ନି ଯୋଗଜାଳି। ଫେଷ୍ଟଟି କଲି, ଚେଷ୍ଟ୍ର କଲି। ତାପ ଡମ୍ପଲ ମାଇ ତାପ କ୍ନ ମା ଡିିକାଇନ ମା ତା ପରେରେ ଟାଇସଟ ମାଇଁ ବି
ଆଜ୍ଞା।
ଆଉ ସବୁ ମାରି ମାରିକି ଆସିଲି ଆଉ।
ଆଜ୍ଞା ଆପଣ କେତେ ଜଣ ଯାଇଥିଲେ?
ଆଜ୍ଞା।
ଆପଣ କେତେ ଜଣ ଯାଇଥିଲେ?
ଆମଁ ତିନି ଜଣ ଯାଇଥିଲୁ।
ଆଜ୍ଞା।
ଆଜ୍ଞା ତାପରେ ୱର୍କଆଉଟ କରି ତାପରେ ଆସିଲୁ ତାପରେ ସେପଟୁ କୁଆ ସେପଟୁ ଟିକେ ପନିର ପିଣିଲୁ ଆଜ୍ଞା।
ଆଜ୍ଞା!
ତାପରେ ଆମେ ବାନ୍ଧୁ ଯେଠୁତାପରେ କଲେଜ ଗଲୁବକେନ୍ଦୁ ପାଳ କଲେଜ
ଆଜ୍ଞା ସେଠି ଝିଅପିଲାମାନ ଥିଲେ ନା? ସେଠିଯିବା ଝିଅପିଲା ମାନେ ଥିଲେ ନା?
ଆଜ୍ଞା ଥିଲେ।
ଆଚ୍ଛା।
ତିଠି ବୁଲାବୁଲି କଲେ ଗୋଟେ ପିଲାକୁ ତାଙ୍କ କଲେଜେରେ ଛାଡ଼ିଲୁ ସେଟୁ କଲଜରେ ପୁଣି ଆସିଲୁ ଆସିକି ଆମେ ଘରକୁ ଆସିଲୁ ତାପରେ ଆଗ ଗଟେ ଜାଗାରେ ଯୁ ଆମ ହିରଣ ହିରଣ ତାପରେ
ଆଜ୍ଞା।
ଘରକୁ ଆସିଲି, ସେର ମାଟି ଘର କାମ ହୋଉଛି ସେଠି ବାହାରେ। ପୁ ସ ସେପଟୁ ମାଟି ଆଣିକି ପକେଇଲୁ ପକେଇସାରିଲା। ଦେଇ ସାଇଲା ପରେ ତାପରେ ଟିକେ ଭୋଜନ କଲୁ। ଭୋଜନ କଲୁ ହୁଁ।
ଆଜ୍ଞା।
ସେ ଟିକେ ଭୋଜନ ଭୋଜନ କଲୁ।
ଆଜ୍ଞା।
ଆଜ୍ଞା। ଆଜି ଆମେ କରିପାରିବୁନୁ।
ଆଜ୍ଞା ହରିପୁରକୁ ଯିବା ଆଜି।
ଆ ଆଜ୍ଞା ଯିବା କଣ ଅଛି।
ଆଜ୍ଞା ବର୍ଷା ଛାଡିଲେ ଯିବା।
ଆଜ୍ଞା ବର୍ଷା ଛାଡୁ ଯିବା କିଛି ନହିଁ ବୁଲାବୁଲି କରିକି ଆସିବା। କଣ କରିବା। ହରିପୁରରେ କ ମୁ ଶୁଣିଛି ସେଠି ଭଲ ଖାଇବା ଫାଇବା ଜିନିଷ ମିଳୁଛି। ହଁ ଚାଲ।
ଆଜ୍ଞା।
କି କି ଜିନଷ ମିଳୁଛି ତମ ସେଠି?
ସେଠି ସବୁ ଚା ମିଳୁଛି। ଆଉ ଦହିବରା ମିଳୁଛି। ବିରି ବରା ମିଳୁଛି।
ଆଉ କଣ ହେଇଛି?
ଆଉ ପକୋଡି ମିଳୁଛି।
ଆଜ୍ଞା।
ଆଉ ଗୋଟେ କାଫେ ଅଛି ସେଠି ସବୁ ଫାଷ୍ଟ ଫୁଡ ଖାଇବାକୁ ମିଳୁଛି।
ପୁଡ଼ କଣ ଖାଇବାକୁ ମିଳୁଛି।
ପିଜା ମିଳୁଛି ବର୍ଗର ମିଳୁଛି ସାଣ୍ଡିଚ ମିଳୁଛି। ମୋମୋ ମିଳୁଛି ଥଣ୍ଡା ଆଇସ୍କ୍ରିମ୍ ସବୁ।
ଯମ୍ ଆପଣଙ୍କର ସାଡେ କଫି ମିଳୁନି କଫି।
ଆଜ୍ଞା।
କଫି।
ଆଜ୍ଞା ଆଜ୍ଞା ମିଳୁଛି।
ହୁଁ। ଆଉ କଣ ଆପଣଙ୍କ ଦେହ ଭଲ ଅଛି।
ଆଜ୍ଞା।
ହ ଆପଣ ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ ଗେମ୍ ଖେଳୁଥିଲି ଟିକେ। ଗେମ୍ ଖାଳିଲା ପୂର୍ବରୁ ମୁଁ ଟିକେ ଖାଇକି ଆସିଥିଲି ଆଜି ଘରେ ହେଇଥିଲା ଭାତ ଡାଲି। ଆମର ଛତୁ ତରକାରୀ ଆଉ